ହ୍ୟାଲୋ
ହଁ ଭାଇ ଜଗନ୍ନାଥ।
ଜୟ ଜଗନ୍ନାଥ। ହଁ, ଭଲ ଅଛି।
କୋଉଠି ଅଛନ୍ତି?
ମୁଁ ଅଛି, ଏ ଗାଁରେ ଅଛି ଆଉ।
ଓହୋ ହୋ! ଆଉ ଆପଣଙ୍କର କଣ ସେନ୍ସସ୍ ଡ୍ୟୁଟି ପଡ଼ିଥିଲା ବୋଲି ଶୁଣୁଥିଲିରି । ସରିଲାଣି?
ହଁ, ସେନ୍ସସ୍ ଡ୍ୟୁଟି କିଛି ତ ସରିଛି।ତାପରେ ପୁଣି ନେକ୍ସ୍ଟ ଅଛି।ଫେବୃଆରୀରେ ପୁଣି ଅଛି। ଏବେ ତ ଖାଲି ହାଉସ୍ ଲିଷ୍ଟିଂ ସବୁ ଚାଲ ଜିଲ୍ଲା ଓଃ, ସରିଛି ଏଇ। କିଛି ଦିନ ହେଲା ସରିଛି। ଖରା ଛୁଟି ତ ଆମର ସେଇ ଭିତରେ ଭିତରେ ପଳେଇଗଲା।
ହଁ, ନାଇଁ, ଖରାଦିନେ ହଁ, ମୋର ସେନ୍ସସ୍ ଡ୍ୟୁଟି ପଡ଼ିଥିଲା । ମୋର ଚାରିଟା ବଡ ବଡ ହାମଲେଟ୍ ପଡିଥିଲା । ତାପରେଏ, ଯେହେତୁ ଗାଁ ଗୁଡା ଟି ଏ ବଡ଼ ବଡ଼ ଥିଲା। ହା ଆଉ ଟିକେ, ହାର୍ଦର ଚାନ୍ସରେ ଥିଲା, ମାନେ ଏପଟ ସେପଟ ହେକି ଥିଲା। ଆରେ, ବହୁତ କଷ୍ଟ ହେଇଛି। କାହିଁକି, ସେଆଡେ ସେ ଗାଁ ରେ ଦୋକାନ ବଜାର କିଛି ନାହିଁ, ଖାଇବା ପାଇଁ। ପୁଣି। ଗାଁ ଗୁଡାକର ବ୍ୟବ ମାନେ, ରାସ୍ତା ବହୁତ ଶୋଚନୀୟ ଅବସ୍ଥା, ଯିବା ଯିବାର ସୁବିଧା ଏତେ ନଥିଲା। ବହୁତ ସମସଯ୍ୟା ଏଇ ଯୋଉ ଗରମ ଦିନକୁ, ସେ ବୋଝ ଉପରେ ନଳିତା ବିଡା ହେଇଗଲା ପୁରା।
କମ୍ୟୁନିକେସନ କେମିତି ଥିଲା, ଫୋନ କମ୍ୟୁନିକେସନ
ଫୋନ କମ୍ୟୁନିକେସନ ନେ ଥିଲା, ଯେହେତୁ ସେ ଆପ ଟା ତ ଚାଲୁଥିଲା ଅଫଲାଇନ, ଵେଶରେ ମୁ କେବଳ କରିବାକୁ ପଳାଏ, ଯାହା ଆସିଲାପରେ ନେଟକୁ କଣ କାମ କହି ହେଲା, ହେଲେ ଲୋକଙ୍କର ଆୱାରନେସ୍ ଟିକେ କମ୍ ଲୋକ, କିଛି କଥା ଲୁଚେଇବା ପାଇଁ ଚାହୁଁଛନ୍ତି। ତାଙ୍କର ଗାଡି ଅଛି ସେ ଆମକୁ ଲ ସେବା ପାଇଁ ଚାହୁଁଛନ୍ତି ତାଙ୍କୁ କନଭିନ୍ସ କରିବାକୁ ପଡ଼େ, ନାହିଁ ଆପଣ ଯାହାବି କହୁଛନ୍ତି, ଟିକେ ସତ ଡାଟା ଦିଅନ୍ତୁ, କାହିଁକିନା ଆପଣମାନଙ୍କ ଡେଭଲପମେଣ୍ଟ ପାଇଁ ହିଁ ସରକାର ଏଇଟା ଗୋଟେ ଗୋଟେ ଯୋଜନା।
ଆଛା।
ତାହେଲେ ଏମତି କେତେ ସଠିକ ଡାଟା କେତେ ପାଇଲ ଯାହେଲେ ବି
ଶୁଣନ୍ତୁ ଯାହା ତ ଆମେ ଆମ ଆମେ ସଠିକ ରଙ୍ଗ ତ ଆମ ହାତ ନାଇଁ, ସେମାନେ ଯାହା କହିବେ ଆମେ ସେୟା ପଠେଇବୁ ଯାହା ଆମକୁ ବି ଆମ ଅଥରିଟି
ନାଇଁ ଆମେ ଯାହା ହେଲେ ଯେହେତୁ ଆମେ ସତର୍କ ନାଗରିକ ତାହେଲେ ଆମର ବି କାମ ଯେ ଆମେ ସରକାରଙ୍କର କୋଉ ଜିନିଷ ଟା ଆମେ କାମ କରୁଛେ ଲୋକଙ୍କ ପାଖରେ ସେଇ ଜିନିଷ ଟା ଆମେ ପହଞ୍ଚେଇବା ଦରକାର କାହିଁକି ନାଁ ଏଇଟା ଯୋଉ ସର୍ଭେ ଥିଲା। ଏଇଟା ବି ଆମର ଆଉ ସରକାର ମଧ୍ୟରେ ଏଇଟା ହେଲା ଆମର ଗୋଟେ ଗୋପନୀୟ ଜିନିଷ ଏଠିରେ କିଛି ବଡ ଜିନିଷ ନୁହେଁ ଏଟା ଖାଲି ଆମର ହାଉସ ଲିସ୍ତିଂଙ୍ଗ ଉପରେ ଯାହା କିଛି ଆମର କି ଆମ ଠିକ ଠାକ ରହୁଛି। କି ନାଇଁ ଏଇ ଜିନିଷ ତ ପହଁଚିଵା କଥା କିନ୍ତୁ କିଛି ଲୋକ ଭାବି ଦିଅନ୍ତି ଯେ ବୋଧେ ଆମ ପାଇଁ ଏଇ ସବୁ ଆମେ ଏକ୍ସଟ୍ରା କିଛି ଡାଟା ଦେଇଦେଲେ ବୋଧେ ଆମ ଉପରେ କିଛି ଟ୍ୟାକ୍ସ ପଡିଯିବ।
ମେବି ତାଙ୍କଠୁ କିଛି ଯୋଜନା ସରକାର ଧର ଆଉ ଗ୍ୟାସ୍ ପାଇବେନି କେହି ସେଥିପାଇଁ ସେମାନେ ଗ୍ୟାସ କଥା ଟା ଲୁଚେଇଲେ କେହି କେହି ମୁଁ ଜାଣିଛି ଅନୁମାନ କଲି ହୁଁ କି କିଏ ଭାବୁଛନ୍ତି କାଳେ ଆମର ପଇସା ଆସିବାର ଥିବ ଆସିବନି କାଳେ କାଳେ ଚାଉଳ କାଡ କଟିଯିବ ହଁ ତାଙ୍କ ଭିତରେ ଗୋଟେ ଅନାବଶ୍ୟକ ଭୟ ମାନେ ଯୋଉଟାର ଆବଶ୍ୟକତା ନାହିଁ।
ହୁଁ ହୁଁ।
ଏ ଯୋଜନା ଟା ସରକାରଙ୍କର ଭଲ କେତେ ଖରାପ କେତେ ମୁଁ ଜାଣିନି କିନ୍ତୁ ଲୋକଙ୍କର କିଛି ଲୋକ ଲୋକଙ୍କର ସତ କହିବେ କିଛି ଲୋକ ମିଛ କହିବେ ଲୋକଙ୍କର ଆକ୍ରୋଶର ଶି ସରକାର ହଉନାହାନ୍ତି ହଉଛନ୍ତି ଶିକ୍ଷକ ଆପଣ କିଛି ଦିନ ତଳେ ନିୟୁଜରେ ଗୋଟେ ଭିଡିଓ ଭାଇରାଲ ହେଇଥିଲା ଦେଖିଥିବେ। ଆ କିଛି ଥିଲେ।
ହଁ ସେ ସେ ଟା ମାନେ ମୁଁ ଭାବିବା କଥା ଯେ ଲୋକମାନେ ଭାବୁଛନ୍ତି ବୋଧେ ଆମେ ତାଙ୍କର କିଛି ଏକ୍ସଟ୍ରା ଡାଟା ନେଇ ସାରିଲା କିଛି ଫ୍ରଡ ହଉଛି ଆଚ୍ଛା ଆମେ ତ ଏଇ ଯୋଉ ଜିନିଷଟା ଯୋଉଟା ବର୍ତ୍ତମାନ ଆମେ ହଁ ଫେସ୍ କଲେ ସେଜିନିଷ ଟା ଆମେ ନିୟୁଜ୍ ଖୁସ୍ ହଉ ସୋସିଆଲ ମିଡିଆ ହଉ ସବୁଥିରରେ ସମସ୍ତଙ୍କୁ ଆୱାର କରାହାଇଛି। ଥିଲା ଯେ ବର୍ତ୍ତମାନ ଏଟା ଜନଗଣନା ହେଲା ନା ଆମେ କିଛି ସର୍ଭେ ପାଇଁ ଆସୁଛୁ ଆଉ ଯେତେ ସବୁ ଟିଚର୍ସ ମାନେ ବି ସେ ଜିନିଷ ପାଇଁ ଯାଆନ୍ତି ଆଉ ସେ ଜିନିଷ ଆମକୁ ସେତେ ଜିନିଷ ଆମ ଆଇ କାର୍ଡ଼ ଇଏ ସ ସବୁ କରାହଇଥିଲା କିନ୍ତୁ ଲୋକ କମକୁ ବୁଝି ପାରିଲେନି ତ ସେଥିପାଇଁ କିଛି କିଛି ଆମେ ଯୋଉ ଅସୁବିଧାର ସମ୍ମୁଖୀନ ହେଲେ ତ ବର୍ତ୍ତମାନ ଗୋଟେ ଚ ଯିବ ତାଙ୍କ ଜୀବନ ପ୍ରତି ଭୟ ରହୁଛି ଇଏ ଗୋଟେ ଅସୁବିଧା ରହିଲା ଯାହାହେଲେ ବି ଏଇଥିପାଇଁ କଣ କରିପାରିଥାନ୍ତେ। ଜାଣ ଲ ବି
ତାପରେ ଶିକ୍ଷକଙ୍କର ଅବସ୍ଥା ବି ଦିନକୁ ଦିନ ଦୟନୀୟ କାହିଁକି? ଜଣେ ପ୍ରାଥମିକ ଶିକ୍ଷକ ସ୍କୁଲରେ ଶିକ୍ଷାଦାନ ଛାଡ଼ି ମାନେ ସେ ଯେଉଁ ସେ ଶିକ୍ଷା ବାଣ୍ଟୁଛି ବା ଶିକ୍ଷା ଦେଉଛି ବୋଲି ତ ସେ ଶିକ୍ଷକ ନା ସେ ଶିକ୍ଷକତା ଛାଡିକି ଅନ୍ୟ କାମରେ ବେଶୀ ନିର୍ଲିପ୍ତ ରହୁଛି ନା। ସରକାରଙ୍କ ଚାପରେ ତେଣୁ ନା ପିଲାଙ୍କର ଭବିଷ୍ୟତ ଉଜ୍ଜଵଳ ହେଇ ପାରୁଛି ନା ଗୋଟେ ଶିକ୍ଷ
ହଁ ଏମିତି ଦେଖିବାକୁ ଗଲେ ଏମିତି ଦେଖିବାକୁ ଗଲେ ଯଦି ଗୋଟେ ସ୍କୁଲରେ ଆମେ ତିନି ଜଣ ଚଲଛି। କିନ୍ତୁ ତିନି ଜଣଙ୍କର ଛେ ପଡିଗଲା।
ହଁ ହଁ। ନିହାତି ବାବରେ ସେତେବେଳେ ଡେପସ ଡେପଟେସନ କରିକି ଡେପୁଟେସନ କରିକି ଅନ୍ୟ ଗୋଟେ ଶଷ କି ସ୍କୁଲରେ ରଖିବେ କ ପିଲାନା ସେଟିର ସହିତଟ ହେଲେ ତା ନିଜର ଭାବିକି ତାଙ୍କଠୁ ପାଠ ଶିଖିବେ।
ଦେଖନ୍ତୁ ଆଉ ଗୋଟେ କଥା ଯେ ଏବେ ବର୍ତ୍ତମାନ ସବୁ ସ୍କୁଲର ପାଖାପାଖି ଫିଫ୍ଟି ରୁ ସେଭେଣ୍ଟି ପରସେଣ୍ଟ ଟିଚର ମାନଙ୍କୁ ଅଲରେଡ଼ି ସେମାନେ ସେନ୍ସସ୍ ଡଡିୁଟିରେ ଅଲରେଡ଼ି ଏ ଗସ୍ସିିବି ତାହେଲେ ବର୍ତ୍ତମାନ ଯଦି ସବୁ ଏବେ ବର୍ତ୍ତମାନ ଯଦି ପାଖାପାଖି ସ୍କୁଲ ଆ ଗାଁ ଗୁଡା ତ ମାନେ ଆମକୁ ଅ ଦୁଇଶହ ଦୁଇଶହ ଟା ଆମ ଏଚଏଲ୍ ବି ଦିଆଯାଉଥିଲା ଯଦି ଦୁଇଶହ ଟା ଏଚଏଲ୍ ବି ଦିଆଯାଉଥିଲା ଥିଲା ତ ସେଇ ଭିତରେ ଆମେ ଯେତିକି ଆମେ ମାନେ ଏଚଲ୍ ବି କରିପାରୁଥିଲେ ଗାଁ ବି ଦିନକୁ ଦିନ ପଢିଲାଣି ଏବେ ଟାଉନକୁୁ ଯଦି ଦେଖାଯାଏ ଗୋଟେ ଟାଉନ କିଛି ଲୋକଙ୍କର ଏବେ ମ୍ୟୁନିସିପାଲିଟି ଏରିଆ ପଡିଛି କିଛି ଲୋକଙ୍କର ଏନଏସି ଏରିଆ ବି ପଡିଛି
ହଁ କାର ରଲ କାର ରଲ ରଲ ବୋଲି ସେଟା ଦିଟା ସ୍କି ଥିଲା ଗୋଟେଥିଲା ରଲ ହାଉସ୍ ଲିଂ୍ ଆଉେ ଅର୍ବନ ହାଉସ୍ ଲେଂ ନା ଏମତି କଣ ଥିଲା ବୋଧହୁଏ।
ଅ ତ ନାଇଁ ମୁଁ ସେୟଆ କଏ।ମୁଁ କହିବା କଥା ହେଲା ଏଇଆ ଯଦି ଆମକୁ ଏବେ ଲୋକ ଲୋକ ସଂଖ୍ୟା ଦିନ କୁ ଦିନ ବଢ଼ିଲାଣି। ସେଇ ହିସାବରେ ଯଦି ଟିଚର ମାନଙ୍କୁ ଆମେ ଅଧିକାରୁ ଏନଗେଜ କରିବା ତାହେଲେ ତ ସ୍କୁଲ ଭ୍ୟାକେଣ୍ଡ ପଡିଲା। ତ ଏମିତି କଣ ହଉଛି ନା ଯେହେତୁ ଅଁ ଯେହେତୁ ପଡିଯାଉଛି ସେଥିରେ ମାନେ ଆକ୍ଚୁଆଲି ପିଲାମାନେ ହିଁ ସଫର ବର୍ତମାନ ହଉଛନ୍ତି। ପିଲାମାନେ ଆଉ ପାଠ ପଢ ଟିଚର ଆମକୁ କେହି ପାଠ ପଢିବ ପଢୁନାହାନ୍ତି। ସ୍କୁଲରେ ଆଉ ପାଠ ପଢ଼ା ହଉନି।ଏଇ ଗୋଟେ ନେଗେଟିଭ୍ ଇମ୍ପାକ୍ଟ ପଡ଼ୁଛି।
ବିଲକୁଲ ସେମତି ହିଁ ଘଟୁଛି।ତାପରେ ଏଇ ଖଳାରେ ଆମର ଜଣେ ସହ ଶିକ୍ଷକ ଜଣେ ସେ ପ୍ରଥମେ ଅସୁସ୍ଥତା ଅନୁଭବ କଲେ।ତାଙ୍କୁ ଯେତେବେଳେ ଲା ସେନ୍ସଲେସ।ତାଙ୍କ ସେନ୍ସ ଆଉ ଫେରିଲାନି। ପରେ ଦି ଚାରି ଘଣ୍ଟା ପରେ କହିଲେ ନା ଇଏ ମୃତ। ହେଲେ ଗୋଟେ ଶିକ୍ଷକ ମାନେ ଆମ ଦେଶର ଜନସଂଖ୍ୟା ଯାହା ଆମ ରାଜ୍ୟର ଜନସଂଖ୍ୟା ଯାହା ବହୁତ ଗୁେ
ହୁଁ।
ଶିକ୍ଷିତ ବେକାରୀ ଅଛନ୍ତି ସେମାନେ ଚାହୁଁଛନ୍ତି ଅଳ୍ପ କିଛି ପରିମାଣ ପଇସା ପାଇଲେ ମଧ୍ୟ ସେମାନେ ଚାହୁଁଛନ୍ତି ଆମକୁ କିଛି କାମ ଆସ ଆମେ କାମ କରିବୁ କିଛି ରୋଜଗାର କରିବୁ।
ହଁ।
କିନ୍ତୁ କିଛି ଲାଭ ହଉନି।କାହିଁକି ନା ଶିକ୍ଷକ ମାନେ ଯଦି ଏ କାମ କରୁଛନ୍ତି ଆମ ଜାଗାରେ ଯଦି ସେମାନଙ୍କୁ ଗଭର୍ମେଣ୍ଟ ହାୟାର କରନ୍ତା ବା ସେମାନଙ୍କୁ ନିଅନ୍ତା ନିଶ୍ଚିତ ଭାବରେ ସମସ୍ତେ କିଛି ବେନିଫିଟ
ହଁ ଯାହାହେଲେ ବେକାରୀ ସମସ୍ୟା ଜାହାଲେ ଦୂର ହନ୍ତା।
ବହୁତ ପରିମାଣରେ ଦୂର ହେଇପାରନ୍ତା ଲୋକମାନୋନେ ଅଳ୍ପକ୍ଷ କାହିଁକି ନା ଶ ଶିକ୍ଷକ ଚାହୁଁନି ଏ ସବୁ କାମ କରିବା ପାଇଁ।ଶିକ୍ଷକ ଚାହୁଁଛି ସେ ଯେଉଁଥିପାଇଁ ଶିକ୍ଷକ ସେ ସେଇ କାମ କରିବ। କିନ୍ତୁ ତାକୁ ତା କାମ ଛାଡିକ ଅନ୍ୟ କାମ ଗୁଡା ଲଦି ଦିଆଯାଉଛି। କାରଣ ଘରେ ପାଠ ପଢା ବ ଆଘାତ ହଉଛି। ଶିକ୍ଷକର ଶିକ୍ଷାଦାନର କ୍ଷମତା, ତାର ଦକ୍ଷତା, ସବୁଥି ସବୁ ଧୀରେ ଧୀରେ କ୍ଷୀଣ ହେଇ ହେଇଯାଉଛି।
ବହୁତ ଗୁଡେ କାମ ଯେମିତିକି ଇଲେକ୍ସନ ଡୁଟି ଆଜି ରହିଲା ଏଇ ହଁ ତାପରେ ଆମ
ଆଛ ବିଭିନ୍ନ ପ୍ରକାର ଏକ ମା ଏମିତି କୌଣସି ଗୋଟେ ସ୍କିମ ନାହିଁ ଗମେଣ୍ଟ ର ଯଉଥିରେ କି ଶିକ୍ଷକ ମାନ କୁ ତୃଣମୂଳ ସ୍ତରରେ ଜଡିତ କରାଯ ାଉ ନାହିଁ ଆମେ ସବୁ କିଛି କିବା ପାଇଁ ବାଧ୍ୟ ବାପରାଣ ଢିଙ୍କିଗିଳି କରିବା ପାଇଁ ଆମକୁ କୁହାଯାଉଛି ତେଣୁ ଆମେ ନିରୁପାୟ ତେଣୁ ଦେଶର ମାନେ ମେର ଦଣ୍ଡ ହଉଛି ଶିକ୍ଷା ଆଉ ସଵାସ୍ଥ୍ୟ ସ୍ୱାସ୍ଥ୍ୟବଥାଛଡ଼ନ୍ତୁ ଡାକ୍ତ ମାନେ ତ କେହି ମଧ୍ୟ ସରକାରୀ ସ୍ତରରେ ଆଉ ଡାକ୍ତରଖାନାରେ ରହୁନାହାନ୍ତି ସମସ୍ତେ ନିଜ ନିଜର ମାନେ ନିଜର ବ୍ୟକ୍ତିଗତ ନର୍ସିଂ ହୋମ କ୍ଲିନିକ କରିକି ଅର୍ଥ ରୋଜଗାର କରୁଛନ୍ତି ସେଥିରେ ସରକାରଙ୍କର ବାାର ନାଇଁ କାହାରାରୁହିଁନ୍ତଣ ଗୋଟେିକ୍ଷକ ସତ ଟ୍ୟସନ କରିପାରିବନି କୋିଂ କରିାରିବନି ବାକି ଯେତିକି ସମୟ ସେ ଚାହୁଁଛି ନିଜ କାମରେ ଜଡିତ ରହି ନିଜକୁ ଶାନ୍ତି ଦେବା ପାଇଁ
କିନ୍ତୁ ମୋ କହିବା ହିସାବରେ ଅ ମୋ କହିବା ହିସାବରେ ଆମକୁ ଯୋଉ ଡିୁଟି ଦିଆହଇଛି ଆମେ ଗୋଟେ ଆଜ୍ଞା ଶ ଗଲେ କିମ୍ବା ବିଇଡି ଗଲେ ଆମକୁ ଏଇ ସବୁ ଜିନିଷ କୁହାହଇନି ଛିଟି କିମ୍ବା ବି ଆମେ ଜଷ୍ଟ କରୁେ ତ ଆମକୁ ଏଇ ଜିନିଷ କୁହା ହେଇନି ଯେ ବର୍ତ୍ତମାନ ଆମେ ଏଇ ବିଭିନ୍ନ ପ୍ରକାର କାମରେ ଆମେ ଲିପ୍ତି ରହିବା ଏଇ ଜିନିଷଟା ଆମକୁ ଟ୍ରେନିଂ ନଥିଲା ବୁଝ ହେଲା କିନ୍ତୁ ଆମେ ସେ ଜିନିଷ ଟାକୁ ଯୋଉ ମାନେ ଯେତିକି ଆମେ ଶିକ୍ଷାକୁ ଦବାାର କଥା ସେ ଶିକ୍ଷାବ ଲେ ଅନ୍ୟ ଜିନିଷକୁ ଯେତେବେ ଯାଇ ସାରିଲ ପରେ ଗୋଟେ ଭବିଷ୍ୟତ ପିଲାଙ୍କର ଭବିଷ୍ୟତ ହିଁ ନଷ୍ଟ ହେବାକୁ ଯାଉଛି ଆଉ ପିଲାମାନେ ତାପରେ ଗୋଟେ ନେଗେଟିଭ୍ ଇମ୍ପାକ୍ଟ ପଡୁଛି ଯେ ଆମେ ବର୍ତ୍ତମାନ ଆମେ ଗଭର୍ଣମେଣ୍ଟ ସ୍କୁଲରେ କାହିଁି ପାଠ ପଢ଼େଇବୁ କାହିଁକି ନା ସେଥିରେ କଣ ନା ପିଲାଙ୍କର ମାନେ ଆମକୁ ଟିଚର ସେତିକି ଆଭେଲେବୁଲ ହେଇପାରୁନାହାନ୍ତି ବିଭିନ୍ନ ପ୍ରକାର କରେ ତଟିର ଏନଗେଜ ରହୁଛନ୍ତି ତ ଆମେ େ ପିଲାମାନଙ୍କର ପାଠ ପଢା ଯାହାହଲେ ବି ମାନ ବାଧା ସୃଷ୍ଟି ହଉଛି ଯଦି ଆମେ ଗୋଟେ ପ୍ରାଇଭେଟ୍ ସ୍କୁଲ ପଢେଇଲେ ଖାଲି ସେମାନଙ୍କର କଣ ଖାଲି ପାଠ ପଢା ହଉଛି ଆଉ କିଛି ଜିନିଷ ହେଇାରୁନି ତ ଏଇ ଯୋଉ ନଟି ା ରଛି ଆମ ମୋ ହିସାବରେ ଏଇ ସବୁ ଗଭମେଣ୍ଟ ପାଇଁ ଟିକେ ଅଧିକ ଦୃଷ୍ଟି ଦେବାଟା ଟିକେ ଭଲ ହବ ଯୋଉମାନେ ତମେ ଯେମତି କହିଲା ଭଳିଆ ଯେ କିଛି ଆମର ଯଦି ବେକାରୀ ସମୟ ଯୋଉ ରହି ସେମାନେ ବି ଚା କି ତ ସେମାନେ ଯୋଉ ଜିନିଷାହୁଁଛନ୍ତି ଆମେ ସେମାନଙ୍କୁ କିଟବାମ ହେଲେ ହ
ଏ ଦେଶର ଯୋଜନା ଏମିତି ନୂଆ ନିୟମ ପରେ ନିୟମ ଆସି ଲାଗିଥିବ ନା ଶିକ୍ଷକ ର ସ୍ରବ ବଦଳିବ ନା ଶିକ୍ଷାର ସ୍ତର ନା ଶିକ୍ଷାର୍ଥୀର ସ୍ତର। ହଉ- ସେଇ ଭଗବାନ ଜାଣନ୍ତି ଯାହା ଘଟୁଛି ଘଟିଯାଉ। ଆମେ ମାନେ- ଆମ କର୍ମ ଆମକୁ ଯାହାବ କର୍ମ ଆସିବ ଆମେ ମନ ଦେଇ କରିବା। ଆମ ଭାଗ୍ୟ ଆମ ଭବିଷ୍ୟତ ଯାହା ଥିବ ତାହା ହବ କାହିଁକି ନା ଆମେ ନିରୁପାୟ।
ଆଜ୍ଞା-
ହଉ, ଆପଣଙ୍କ ସହିତ କଥା ହେଇି ବହୁତ ଖୁସି ଲାଗିଲା। କିଛି ନୂଆ କଥା ଶିଖିବାକୁ ମିଳିଲା ବହୁତ ବହୁତ ଧନ୍ୟବାଦ